ହ୍ୟାଲୋ!
ଆପଣଙ୍କୁ ମୋ ଭଏସ କ୍ଲିଅର ଶୁଣା ଯାଉଛି?
ଆଜ୍ଞା ଆଜ୍ଞା, ମୋ ଭଏସ ଆପଣଙ୍କୁ କ୍ଲିଅର ଶୁଭୁଛି ତ?
ଆଜ୍ଞା, ପୁରା କ୍ଲିୟର ଶୁଣା ହଉଛି। ଆକ୍ଚୁଆଲି କଣ କହିଲେ ମୁଁ ଏଇଠି ବସିଥିଲି ଲି। ମାନେ ମତେ ଆକ୍ଚୁଆଲି ମୋ ମାମାଙ୍କ
ଆଜ୍ଞା, ଆଜ୍ଞା କୁହନ୍ତୁ, ମୁଁ ଟିକେ ଅସୁବିଧା ହେଇଗଲା ତ ମୋ ମୋ ଇୟରବଡ଼୍ଟା ଟିକିେ ଖସି ପଡ଼ିଲା, ମୋ କର୍ଣ୍ଣରୁ।
ଆଚ୍ଛା, ମାନେ ମୁଁ କହୁଥିଲି କି ମତେ ଆକ୍ଚୁଆଲି ମୋ ମାମା ଗାଳି ଦଉଛନ୍ତି, ରାତି ଅଧାରେ ବାଲ୍କନି ପାଖରେ ବସିଲେ ତ, ମୁଁ ମୋର ସ୍ଲାଇଡି ଡୋର ପାଖେ ରେ ବସିଥିଲି ହେଲା।
ଆଜ୍ଞା,
ଅ ଅ ତ ସେଇ ସମୟରେ ମୁଁ ସ୍ଲାଇଡି ଡୋର ପାଖରେ ବସିଛି, ଆମର ଏଇଠି ବହୁତ ସାରା ଘର କାମ ହଉଛି, ତ ଲୋକମାନେ ରହୁଛନ୍ତି। ତ ଆଗରୁ କଣ କହିଲେ? ଟେ ସେ ଯୋଉ ଟିକେ ଶୀତ ଦିନ ଚାଲିଥିଲା ଟେଣ୍ଟ ବାନ୍ଧିକି ରହୁଥିଲେ, ଏବେ ଘର ହେଇଗଲାଣି ଯେହେତୁ ରୁ ମାନେ କବାଡ ଫବାଡ଼ ତ ନାହିଁ, ବଟ! ରୁମ୍ ହେଇଗଲାଣି ଗୋଟେ ରହି ହବ। ତ ସେଥିପାଇଁ ସେମାନେ ଆଉ ଟେଣ୍ଟ ଫେଣ୍ଟ ବାନ୍ଧି ନାହାଁନ୍ତି। ଗୋଟେ ଲୋକଟେ ସେଇ ବାଟ ଦେଇକି ଯାଉଥିଲେ, ମତେ ଏତେ ଡର ର ଲାଗିଲା ରାତି ହେଇଗଲାଣି ପୁରା ସୁନ୍ ସାନ୍ ହେଇଯାଇଛି।
ନା, ଆଚ୍ଛା ଆଛା, ବୁଝିଲି ବୁଝିଲି! ଆ-ଆମର ବି ଏପଟେ ଆକ୍ଚୁଲି ଆମ ଘରପଛ ପଛପଟ ଯେଉଁ ଗୋଟେ ଜାଗା ଅଛି। ଆପଣ ମୋ ଘରକୁ ଆସିଥିଲେ ଦେଖିଥିବେ?
ହଁ ହଁ ହଁ,
ପଛପଟେ ଯଉଁ ଜାଗାଟା ଅଛି, ସେଠି ଆମର ବହୁତ ଜୋସେ ସେ ଗୀତ ବାଜୁଛି, ସେଠି ଆକ୍ଚୁଆଲି ଗୋଟେ ଏ-ଏ କାଲି ଆପ୍ ଆପଣଙ୍କ ସହିତ କଲ ରେ କଥା ହଉଥିଲି ଆପଣଙ୍କର ଯଦି ମନେ ପଡିଥିବ ମନ ଥିବ ଆପଣ ଆମ ଘରକୁ ଗୋଟେ
କୋଠେ ଇନଭିଟେସନ କାର୍ଡ ଆସିଥିଲା। ଆପଣଙ୍କ ଘର ପାଖରେ ସେ ମୁଁ ସେଇଟା ପଚାରିଲି ଆପଣ ମନା କଲେ।
ମନା କଲି କେଜାଣି ମୋ ମନେ ପଡୁନି, ମୁଁ ବି ଜାଣିିନଥିଲି ସେ ଆମ ଘର ପାଖରେ ବୋଲି।
ଆପଣଙ୍କର ପଡିସା ନା କଣ ସେ କହିଲେ ମୁଁ ଆପଣ କହିଲେ ନା
ମାନେ ଆପଣ ଆମର ପଡିଶା ନୁହଁ, ମୋ ପଡିଶା ମାନେ ଆମ ଘରର ଆଖପାଖ ଲୋ କ ପଡ଼ିଶା ସିଏ ଆମ ଘରର ଟିକେ ଦୂରରେ। ମାନେ ସେ ଯୋଉ ଜ୍ୟୋତି ଭାଇ ବୋଲି ଗୋଟେ ଭାଇ ଅଛନ୍ତି
ଆକ୍ଚୁଆଲି ଆପଣଙ୍କୁ ଗୋଟେ କଥା ପଚାରବାର ଥିଲା ଭୁଲିଗଲି ଆ ମୁଁ ବି ନିଜେ ସେ କାମ ଟା କରିନି ଆପଣ ଜ୍ୟୋ ତି ଭାଇଙ୍କୁ ଆଜି ଉଇସ୍ କରିଛନ୍ତି?
ଆଜ୍ଞା ଆଜ୍ଞା ମୁଁ ଉଇଶ୍ କରିଚି।
ମୁଁ ଗୋଟେ ଉଇସ୍ କରିବି ବୋଲି ଭାବିଲି ମାନେ ତୋତେ ପଚାରିଥାନ୍ତି ଆପଣଙ୍କୁ ନା ଆପଣ ପଚାରି ପାଇଲିି ତାପରେ ମୁଁ କରିିବି ଥାନ୍ତି କିନ୍ତୁ ମନ ବି ପଇଲାନି ମୁଁ ପୁରା ଯାଉ ହି ନହିଁ ସିଆଡେ ଆଉ
ମୁଁ ସେଇ ସନ୍ଧ୍ୟା ସାତଟା ଆଠଟା ବେଳକୁ ୱିଷ୍ କରିଥିଲି ମୁଁ ବି ଦେଖିନଥିଲି ଆଜି ସକାଳୁ
ମୁଁ ବି ଦେଖିନଥିଲି
ଯେହେତୁ ସେ ମୋତେ ୱିଶ କରିଥିଲେ ଗୋଟେ ଚାରି ପାଞ୍ଚ ଲାଇନ୍ ଧାଡି ବାଲା ମେସେଜ ଟେ କରିଥିଲେ ତ ମୁଁ ସେଥିପାଇଁ କି ନିଜ ବିବେକକୁ ବାଧା ନ ପହଞ୍ଚାଇକି ମେସେଜ୍ ଟା କରିଦେଲି, ହାପି ବାର୍ଥଡେ ଭାଇ ସେତିକି ସିଏ ଖାଲି ଧନ୍ୟବାଦ ବାଦ ଲେଖିକି ଆଉ ଦିଟା ଇମୋଜି ଦେଇଥିଲେ।
ଆଚ୍ଛା ମୁଁ ହଉଚି ତାଙ୍କୁ ଉଇସ୍ କରିବି ବୋଲି ମୋର ତ ଏତେ ଟେନସନ ଟେନସନ ଟେନ୍‌ସନ ରେ ସରିହିଁ ଗଲା ପଛେ ମୁଁ ଉଇସ୍ କରି ହିଁ ପାରିଲିନି।
ଚଳିବ କିଛି ନାହିଁ ତ ସେଇ ଜ୍ୟୋତି ଭାଇଙ୍କ ଘର ପାଖରେ ସେ ଲୋକଟା ରୁହନ୍ତି ତ ମୁଁ ଜାଣି ନଥିଲି ମୁଁ ଆଜି ଜାଣିଲି ଇ ତ ତାଙ୍କର ଆମ ଘର ପଛପଟେ ଗୋଟେ ଜାଗା ଅଛି, ସେଇ ଜାଗାରେ ତାଙ୍କର ଆଜି ହଳଦୀ ମେହେନ୍ଦୀ ଫଙ୍କସନ କରାହଉଚି। ତ ଆପଣ ବୁଝିପାରୁଥିବେ ଟେଣ୍ଟ ବିଡ଼ା କି ହଳଦୀ ମେହେନ୍ଦୀ ଫଙ୍କସନ୍ ଯଦି ହଉଥିବ ଗୀତଟା କଉଁ ରେଟ୍ ରେ ବାଜୁଥିବ। ହାଇଗୋ ଗୀତଟା ବାଜିକି ଥିଲା ମୁଁ ଟିକେ ରୁଟି କଲାବେଳେ ନାଚିବି ଦେଲି। ତାପରେ ଏମିତି ଚାଲିଥିଲା ଏମିତି ଚାଲିଲା ପରେ ତ କାଲି ତାଙ୍କର ବାହାଘର। କାଲି ଯେହେତୁ ବାହାଘର ଆମେ ତ ପୁଅ ପଟ ପୁଅକୁ ଚିହ୍ନଚୁ, ଝିଅକୁ କଥା ତ ଆମେ ଚିହ୍ନିନୁ ତ ଆମେ ପୁଅପଟେ ହିଁ ଯିବୁ ତ ବାହାଘରେ ତ ଆମେ ଯିବୁନି। ଛବିଶ ତାରିଖରେ ସେଇ ସାଇ ମନ୍ଦିରର ଆଗକୁ ଟିକେ ବା ଡାହାଣ ପଟେ ଗୋଟେ ଅ ଅଛି ମଣ୍ଡପଟେ
ଯୋଉପଟେ ଯୋଉ ଯୋଉପଟେ ଯୋଉ ତପସ୍ୱୀ ନିରଷ୍ଟପେଜ।
ଆଜ୍ଞା ଆଜ୍ଞା। ଆଜ୍ଞା ସେଇପଟ ଆଗକୁ ଯାଇକି ବହୁତ ବାଟ ଲିଙ୍ଗିପୁର ପଛକୁ ଟିକି ଗୋଟେ ଜାଗାଟେ ଅଛି। ଆଜ୍ଞା। ନୂଆ ଲଞ୍ଚ କରିକି ସେଇଠି ତାଙ୍କର ଭୋଜି ଏକ ତାରିଖ ଦିନ। ଏକ ତାରିଖ ଦିନ ଆମର ଭୋଜି ମୁଁ ଘରେ ରନ୍ଥିବି ଆପଣ ମତେ ସେଇ ଟାଇମରେ ଯଦି କଲ କରିବେ କଲ ଟା ଉଠେଇବି। ପାରିବିନି, ଆପଣଙ୍କୁ ମୁଁ ଆଜିଠୁ ବତେଇ ଦଉଚି।
ଆଛା ବୁଝୁଚି, ଆକ୍ଚୁଆଲି ମାନେ ଆମର ଏପଟେ ଭୋଲଟେଜ ପୁରା ବହୁତ ଲୋ ମାନେ ସମସ୍ତେ ଆଜିକାଲି ଏସି ଲଗେଇ ଦଉଛନ୍ତି ନା ତ ଭୋଲଟେଜ ବହୁତ ଲୋ। ବୁଝୁଚନ୍ତି ସେଥିରେ କିନ୍ ତୁ ମୋ ଘର ଲୋକ ମାନଙ୍କର ଚୁଲ ତ ସେମାନେ ସି ଲଗେଇକି ବସିଛନ୍ତି ଏବଂ ପୁର ଚ କାରଣ ମୁଁ ଆକ୍ଚୁଅଲି ମାନେ ମୁଁ କିଛି ବି କରିପାରିଲିନି ଆଠଟା ବେଳେ ଆସିକି ଏସି ଲଗେଇଦେଲି ଆପଣ ଯୋଉ ଅ କ ଆପଣ ଯୋଉ ଟ୍ରମା ଦେଇଦେଲେ ଯୋଉ କଥାଟା କହିକି ସେଇ ଟାଇମରେ
ଆଜ୍ଞା।
ତ ସେତେବେଳେ ମତେ ବାଲକୋନିକୁ ବାଧ୍ୟ ହେଇକି ଆସିବାକୁ ପଡିଲା।
ଆପଣ ଗୋଟେ କଥା କହିବେ ଆପଣ ଗୋଟେ କଥା କୁହନ୍ତୁ। ମତେ ଯଦି ସେଇ ବ୍ୟକ୍ ଜଣକ କାଲି ପୁଣି କଲ୍ କରନ୍ତି ତାହେଲେ ମୁଁ ତାଙ୍କୁ କଣ ଉତ୍ତର ଦେବି ମୁଁ କଲ୍ଟା ରିସିଭ୍ କରିବି ନା କରିବିନି?
ଆପଣ କଲ ଯେମିତି ରିସିଭ୍ ନାହିଁ ଆପଣ ଶୁଣ ଆପଣ ଯେମତି କଲ ରିସିଭ କରିବା କଥା କରିବେ ଯେମତି ନର୍ମାଲ ରିସିଭ କରିବା କଥା କଥା କରିବେ ବଟ୍ ସେ କଲ ଟା ଦଶ ପନ୍ଦର ମିନିଟ ରୁ ଷୋହଳ ମିନିଟ ଯେମିତି ନ ହୁଏ ସେଇ ତାକୁ ଟିକେ ଚେଷ୍ଟା ମାନେ ରଖି ମନରେ ରଖିକି କଳଟା ଉଠେଇବେ କିନ୍ତୁ କଳଟା ଉଠେଇବେ କ କାଟିବେନି ସରି
ଉଠେଇଲା ମାନେ ଉଠେଇଲା ମାନେ ମୁଁ ଜାଣିଚି ତାଙ୍କ ପାଠ ସ୍୍ୱର ଶୁଣିଲା ପରେ।
ହଁ।
ଆଗକୁ କିଛି ମୋ ସହିତ ଠିକ୍ ହବନି।
କିନ୍ତୁ ଆପଣ ଆପଣ ଆପଣ କେ କିଛି ବି ରିଜନ୍ ଦେଇଦେବେ ଏମିତି ନୁହଁ କି ଯେ ଆପଣ ଏଆ କହିକି ଯେ ରଖୁଛି କହିକି ମାନେ ଆପେ କିଛି ଗୋ ଗୋଟେ କହିକି ଆପଣ କଷ୍ଟ କରିକି ଆପଣଙ୍କୁ କଲ୍ କାଟିବାକୁ ପଡିବ କାରଣ ଏଇ ଏଇଟା ତ କେବେ ବି ଆଉ ଆପଣ ରିପିଟ୍ କରେଇ ବେନି। ଯେ ଆପଣ ଘଣ୍ଟା ଘଣ୍ଟା ତାଙ୍କ ସହିତ କଥା ହବେ ସେଇଟା ତ କେବେ କରେଇବେନି ତ ଓ ଆପଣଙ୍କୁ କଲ୍ ଟା ନ ଯଦି କାଲି ନ ଉଠେଇବେ ଦେନ୍ କଥା ଖରାପ ହେଇଯିବ ବୁଝୁଛନ୍ତି ତ।
ହ କଥା ଖରାପ ହବା ଚକର୍ ରେ ମୁଁ ଖରାପ ହେଇଯାଉଛି।
ନାଇଁ କଥା ଖରାପ ହେଇଯିବ ସେଇଥିପାଇଁ ମୁଁ କହୁଛି ଏଇଟା ଏଇଟା କେବଳ କାଲି ପାଇଁ ନୁହଁ ଏଟା ସବୁଦିନ ପାଇଁ ହିଁ। ଆ ତ ସବୁଦିନ ପାଇଁ ହି ଆପଣ
କାରଣ ମୁଁ ମୁଁ ସନ୍ଧ୍ୟାବେଳେ ମନକୁ ଗୋଟେ ପଏଣ୍ଟରେ ଆଣିଥିଲି ଯେଥିପାଇଁ ଆପଣ କହିଲେ କି ତାଙ୍କ କଲ୍ଟା ଉଠାଇବା ପାଇଁ। ତାପରେ ମୁଁ ଯେତେବେଳେ ଭାବିଲି କଲ୍ଟା ହଁ ବହୁତ କଷ୍ଟ କରି ଭାବିଲି କି ଉଠେଇବି।
ଆଜ୍ଞା।
ଭାବିଥିଲି କିନ୍ତୁ ୱାନ ପର୍ସେଣ୍ଟ ଭାବିଥିଲି ମୁଁ ଉଠେଇବି ତ ସେତେବେଳେ ମୁଁଏତ ଆକ୍ଚୁଆଲି ରଋଷିକୁ ଟ୍ୟୁସନକୁ ଟ୍ୟୁସନୁରୁ ଆଣିବାକୁ ଯାଇଥିଲି। ତ ମୁଁ ତା ଟ୍ୟୁସନ ତଳେ ଛିଡ଼ା ହେଇଛି ଆମ ଫୋନ୍ଟା ସେଇଠି ଗାଡ଼ି ଭିତରେ ଅଛି ଗାଡ଼ି ଭିତରେ ବାଜିଲା। ମୁଁ ଦେଖିଲି ସେ କଲ କରିଚନ୍ତି। କିନ୍ତୁ ମୁଁ କିଛି କରିପାରିଲିନି ସେତେବେଳେ ମୁଁ ଭାବିଥିଲି କି ଉଠିକି ଉଠେଇକି ଫୋନଟା କହିଦେବି କି ମୁଁ ଆପଣଙ୍କୁ ଟିକେ ଟାଇମ୍ ପରେ କଲ୍ କରୁଛି। କିନ୍ତୁ କିନ୍ତୁ ସେଥିରେ ମୋ ରାଗଟା କମିଯାଇଥାନ୍ତା ମୋ ରାଗଟା ଜଣାପଡ଼ିିନଥାନ୍ତା ଆଉ ତାଙ୍କ ମୋ କଣ୍ଠସ୍ୱର ଶୁଣିଲା ପରେ ଆପଣ ବୁଝିପାରୁଥିବେ ମୁଁ ରାଗ ଟା କେମିତି ରଖିବି ଆପଣ ତ ସେ ପିଲାକୁ ବହୁତ ଭଲରେ ଜାଣିଚନ୍ତି। ତ ସିଏ ଏମିତି ମୋତେ ମୋ ମୁଣ୍ଡ କୁ ୱାଶ୍ କରିବାକୁ ଚେଷ୍ଟା କରିବ ଏମିତି ୱାଶ୍ କରିବ। କି ମତେ କିଛି ମନ ରଖେଇଦବନି ନି ଖୁବ୍ ଭଲ ଦେଖେଇବା ପାଇଁକି।
ନାଇଁ ଆପଣ ନହେଲେ ଗୋଟେ କାମ କରିବେ ଆପଣ ମେସେଜ ହିଁ କରିଦେବେ ସେଇ ଟାଇମ ରେ ଯୋଉ ସମୟରେ ସେ କଲ୍ କରୁଛନ୍ତି। ଏଇଟା ସବୁଠୁ ବହୁତ ଭଲ ହବ ମୁଁ ଆପଣଙ୍କୁ ଆଇଡିଆ ଦଉଛି ଆପଣଙ୍କୁ ଏଇଟା କରିବାକୁ ପଡିବ ଆପଣଙ୍କ ସହିତ କଥା କଥା ହେଇ ହେଇ ହେଇ ହିଁ ଏଇ ଆଇଡିଆ ଟା ଆସିଲି ଆସିଛି ମୋ ମୁଣ୍ଡକୁ ଆପଣ କଲ୍ ରିସିଭ କରିବେ ଆଉ ଆପଣ କଲ ରିସିଭ୍ କରିବାର ସାଙ୍ଗେ ସଙ୍ଗେ ହିଁ କି ରିସିଭ୍ କରିବା ପୂର୍ବ ରୁ ମତେ ଫାଷ୍ଟ ପ୍ରଥମେ ମେସେଜ କରିବେ ଠିକ୍ ଅଛି। ଆଉଁ ମୁଁ ଯେମିତି ଜାଣିବି ଯେ ଆପଣ ଏବେ ତାଙ୍କ ସହିତ କଥା ହଉଛନ୍ତି ତାର ଠିକ୍ ଦଶ ମିନିଟ୍ କି ପ-ଚଉଦ ମିନିଟ୍ ମୁଁ ସେଇ ସମୟ ଦଶ ରୁ ପନ୍ଦର ମିନିଟ୍ ଭିତରେ ଆପଣଙ୍କୁ କ- କଲ୍ କରିବି। ହେଲା ଆଉ ଆପଣ ଏଇଆ କହିି କି କଲ୍ କାଟିବେ ଯେ ସ୍ନେହା କଲ୍ କରୁଛି, ଆଉ ସେଇଟା ଆପଣଙ୍କୁ କରିବାକୁ ହିଁ ପଡିବ? ବୁଝୁଛନ୍ତି ତ ଆଉ, ଯଦି କୋଉ ବି କାରଣ ବସତଃ ମୁଁ ବ୍ୟସ୍ତ ଥିବି କି?
ଆପଣ ଏଇଟା ବି ଜାଣିଛନ୍ତି ଆମେ ଯୋଉଟା ଆ ଆଗୁରୁ ଟିକେ ଭାବେ ସେଇଟା କିଛି ହୁଏନି ତ ସେଥିପାଇଁ ଏବେ ଭାବିକି କିଛି ଲାଭ। ଲାଭ ନାହିଁ ଯଦି ସେ ଟୋଟାଲ ମୂଳରୁ ସେ ବ୍ୟକ୍ତି ଜଣକ କଲ୍ ନ କଲେ ତାପରେ
ତାହେଲେ ବହୁତ ଭଲ କଥା। କିନ୍ତୁ ଏଇଟା ଏଇଟା ଉଁ ଆପଣ ଆଉ ଯୋଉ ଯୋଉ ଆପଣ ଅଧଘଣ୍ଟା ଘଣ୍ଟା ଧରିକି ଯୋଉ କଥା ହଉଥାଆ ହୁଅନ୍ତି, ଆଗରୁ ସେଟା ଆପଣ କ ଆଉ ରିପିଟ କରିଆ କରାହବନି ଆଉ ଯଦି ଏଇ କଥା ଆମର ଅ ଦ୍ଵାଦଶ ଶ୍ରେଣୀରେ ପଢୁଥିଲେ ଥଜ ପଢୁଥିବା ସମୟରେ ସଙ୍ଗୀନୀ ମାନେ ଦି ଚୁଜେନ ୱାନ ର ସବୁ ବନ୍ଧୁ ମାନେ ଜାଣିବେ ଦେନ ଆମକୁ ଆଉ ବଞ୍ଚେଇବେନି ଆଉ ଏଇଥିରେ ତ ମୋର ବି କିଛି ସମ୍ପର୍କ ନାହିଁ, ସେମିତି ଦୂର ଦୂରରୁ ମୋର ବି ସେମିତି କିଛି ଭୁଲ ନାହିଁ ତ ଗାଳି ଟା ଆପଣଙ୍କୁ ହିଁ ପଡିବ ଯେ ଆପଣ କାହିଁକି କଣ୍ଟାକ୍ଟରେ ବର୍ତ୍ତମାନ ଯା ସମୟ ଯାଏବି ଅଛନ୍ତି ବୁଝୁଛନ୍ତି ତ? ସେଇ ହିସାବରେ ରିପିଟ କରିବାର ନାହିଁ ତ ଆପଣ ଆପଣ ଭାବନ୍ତୁ ସିଏ ହଉଛନ୍ତି, ଆପଣଙ୍କର ଗୋଟେ ନର୍ମାଲ ସାଙ୍ଗ ତ ଯେମତି ଫର୍ମାଲିଟି ସହିତ ଆପଣ ଦଶ ପନ୍ଦ ଦଶ ରୁ ପନ୍ଦର ମିନିଟ ରୁ ଆପଣ ହଉ ଷୋଳ ମିନିଟ ଯେମିତି ନ ହୁଏ ପନ୍ଦର ମିନିଟ ହେଲେ ବି ଚଳିବ ପନ୍ଦର ମିନିଟ ଅଣଷଠି ସେକେଣ୍ଡ ହେଲେ ବି ଚଳିବ ବଟ୍ ସ ସରି ଚଉଦ ମିନିଟ୍ ଅଣଷଠି ସେକେଣ୍ଡ ହେଲେ ବି ଚଳିବ ବଟ ପନ୍ଦର ମିନିଟ୍ ନ ହୁଏ
ବୁଝୁଛନ୍ତି ତ ତ ସେଇ ହିସାବରେ ଆପଣ କଲ ରସିଭ ମାନେ ଏଇଟା ଆଜି ପାଇଁ ନୁହଁ ଏଇଟା ବଷ ମାନେ ସବୁଦିନ ପାଇଁ ହିଁ ଏଇଟା ଲାଗୁ ରହିବ କାରଣ ମୁଁ ବି ଏଇଟା ଚାହୁଁନାହିଁ ଯେ, ସିଏ ଆପଣଙ୍କୁ ଆପଣ କାହା ପାଇଁ ଡିଷ୍ଟର୍ବ ହୁଅନ୍ତୁ ମୁଁ ମୁଁ ସେଇଟା କେବେ ଆପ ମାନେ କରୋଇବାକୁ ଦେବିନି ତ ଆପଣ କ ମାନେ ଶୋଇବେ କେତେବେଳେ?
ମୁଁ ଜାଣିନି ମୁଁ କେତେବେଳେ ଶୋଇବି କିନ୍ତୁ ମୁଁ ଶୋଇବି।
ଆଛା ହଉ। ମୁଁ ବି ଏବେ ଟିକେ ରାତିରେ ଶୋଇବି ଶୋଇବିି କନଫଜନ ଅ କିନ୍ତୁ କାଲି ତ କଲେଜ ଲଟ ନାହିଁ ତ ଶୋଇବି ଲେଟରେ ଆଉ। ହଉ ଆପଣ ଗୋଟେ କାମ କରନ୍ତୁ ଆପଣଙ୍କ କାମ କରନ୍ତୁ ଆମ ପର କଥା ହବା ଆଉ କାଟି ଦିଅନ୍ତୁ। ହଁ।